ହମ ଭାଇ କଣ କରୁଛ?
ଲଳିତି ଭାଇ ନମସ୍କାର ନମସ୍କାର ଆଉ ଭଲ ଅଛନ୍ତି?
ହଁ ହଁ ମୁଁ ବହୁତ ଭଲ ଅଛି ତୁମେ କଣ କରୁଛ?
ମୁଁ ଏହିନୁ ବର୍ତ୍ତମାନ ବସିଛି ଆଉ ଆପଣ କୋଉଠି ଅଛନ୍ତି।
ମୁଁ ତ ଏବେ ଭାଇ ଆସିଯାଇଛି ଆମର ଗଞ୍ଜାମ ଜିଲ୍ଲାର ପ୍ରତିଷ୍ଠା ମନ୍ଦିର। ଆମର ତାରାତାରିଣୀ ମନ୍ଦିର ବିଷୟରେ ତମେ ଶୁଣିଥିବ?
ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ହଁ ଭାଇ ଦେହପା ସବୁ ଭଲ ଅଛି ଭଗବାନଙ୍କ କୃପାରୁ। ଆଉ ତୁମ ଦେହ ପାହା କେମିତି ଅଛି।
ମୋର ବି ସେଇ ଠାକୁରଙ୍କ କୃପାରୁ ଭଲ ଅଛି ଆଉ। ଆଉ ଆପଣଙ୍କ ସେପଟେ ବର୍ଷା ଅଛି କି?
ଆରେ କୁହନି ଭାଇ ପାଞ୍ଚ ଦିନ ହେଲା ଲଗା ତାର ବର୍ଷା ହିଁ ହଉଛି କିଛି ରହିବାକୁ ନାଁ ଧରୁନି ଏମିତି ବର୍ଷାରେ ଏ କୁଆଡେ ବାହାରକୁ ବି ଯାଇ ହେଉନି।
ଆପଣ ତାର ତାରେଣୀ ମନ୍ଦିର ଏକା ଆସୁଛନ୍ତି ନା ସାଙ୍ଗ ସହ ଆସିଛନ୍ତି।
ଆରେ ଆରେ ନାଇଁ ନାଇଁ ସାଙ୍ଗସାଥି ମାନେ ତ ଏଇ ବର୍ଷାରେ କିଏ ବି ଯିବେନି କହିଲେ। ମୋ ଘରେ ମୋର ମା ହିଁ ଜିଦ୍ଦି କରୁଥିଲେ ସେଇଥିପାଇଁ ଧରିକି ଆସିଛି କିନ୍ତୁ କଣ କହିବା ବର୍ଷା ତ ରହୁନାହିଁ। ଦେଖୁଛି କଣ କରିବା ବର୍ଷାରେ ତ ଓଦା ହେଇକି ଯାଇହବନି। କିନ୍ତୁ ଗଭମେଣ୍ଟ ର ତ ସୁବିଧା ଅଛି ଯେ ତ ମନ୍ଦିରକୁୁ ଯିବା ପାଇଁ ଗମେଣ୍ଟ ର ବସ୍ ଅଛି ସୁବିଧା ତ ଦେଖୁଛି ସେ ଯ ଯଦି ସେଇ ବସ ରେ ଯଦି ପଠେଇ ପାରିବି। ତାହେଲେ ବସ୍ ଯାଇକି ଦର୍ଶନ କରିକି ଆସିବୁ ଆଉ। ଆଉ ତୁମେ କଣ କରୁଛ?
ମୁଁ ବର୍ତ୍ତମାନ ଗାଧେଇକି ଆସିକି ବସିଛି ଶୁଭମ୍ ଭାଇ ଲଳିତ ଭାଇ।
ଆଚ୍ଛା ଆଚ୍ଛା।
ସେ ମନ୍ଦିର କୋଉଠି କଣ କଣ କହୁନାହାନ୍ତି?
ତାହେଲେ ଏ ଯୋଉ ପଚାରୁଛ ମନ୍ଦିର ଟା କୋଉଠି ଅଛି? ସେ ମନ୍ଦିରଟା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ। ଅଣ୍ଡରେ ଅଛି। ସେଇଟା ବହୁତ ବଡ ମନ୍ଦିର ଆରେ ଓଡିଶା ଫେମସ ବା ତମେ ଜାଣିନ କି?
ହଁ ଶୁଣିଛି ଶୁଣିଛି ଶୁଣିଛି ଆଛା ଆପଣ କେତେ ଥର ଗଲେଣି ସେ ସେ ମନ୍ଦିର ବୁଲିବା ପାଇଁ।
ଆରେ ମୁଁ ତ ଆଜିକୁ ମିଶେଇକି ପାଖାପାଖି ପାଞ୍ଚରୁ ଛଅ ଥର ହେଲା ଆସିଲିଣି। ଆଉ
ଆଚ୍ଛା ଆଛା।
ଭାବୁଛି ଦେଖିବା ଆଉ ଯଦି କେବେ ହେଇପାରିବ ତାହେଲେ ମାଆଙ୍କ କୃପାରୁ ଆଉ ଥରେ ଯଦି ଦେହ ପା ଭଲ ଥିବ ସୁସ୍ଥ ଥିବ। ସମୟ ଯଦି ମିଳିବ ତାହେଲେ ପୁଣି ଆସିକି ଦର୍ଶନ କରିକି ଯିବି।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି ତ।
ହଁ ହଁ ଭାଇ ସେଇ ମାଆଙ୍କ କୃପାରୁ ସମସ୍ତଙ୍କ ଦେହ ଭଲ ଅଛି। ବାପାଙ୍କର ଦେହ ଟିକେ ଅସୁସ୍ଥ ରହୁଛି କିନ୍ତୁ ତାଙ୍କର ବି ଚେକଅପ୍ ଚାଲିଛି ମେଡ଼ିକାଲରେ ତ ସେ ବି ବହୁତ ଜଲ୍ଦି ଭଲ ହେଇଯିବେ ମେଡିସିନ ଖାଇକି ଆଉ ତୁମର ଖାଇବା ପିଇବା ସ
ହଁ ସକାଳୁ ଟିକେ ଜଳଖିଆ କରିଥିଲେ ଭଲ ଲାଗିଥାଏ ଜଳଖିଆ କରି ପାଠ ପଢା ଚାଲିଥିଲା। ପାଠ ପଢା ସରିକି ଗାଧେଇବାକୁ ଯା ଗାଧେଇ ଆସିଥିଲି। ସଖାଳେ ଟିଫିନି କରିଥିଲି ଟିକେ ସୁଜି ଏବଂ ମୁ ଗୁଗୁନି ତରକାରୀ।
ଆଚ୍ଛା ଆଚ୍ଛା। ତାହେଲେ ସୁଜି ଆଉ ଗୁଗୁନି ତରକାରୀ ନିଜେ ରୋଷେଇ କରିଛ ନା ହୋଟେଲ୍ ରୁ ଯାଇକି
ହୁ ନାଇଁ ଘରେ ହିଁ ମମି ରୋଷେଇ କରିଦେଇଥିଲେ।
ଆଚ୍ଛା ଆଚ୍ଛା ମା ହାତ ରନ୍ଧା ସୁଜି ଗୁଗୁନି ତରକାରୀ ଖାଇକି ଏବେ କଣ କରୁଛ?
ଏବେ ଗାଧେଇକି ଆସିକି ବସିଛି। ତମ କଥା ମନେ ପଡିଲା ତ କଲ୍ କରିଦେଇଥିଲି ସେଥିପାଇଁ ଆଉ।
ଆଚ୍ଛା ଆଚ୍ଛା। ଆରେ ଭାଇ ମୋର ବି ଏଇ ବ୍ୟସ୍ତତାରେ ତୁମକୁ କଲ୍ କରିବା ପାଇଁ ବହୁତ୍ ଥର ଚେଷ୍ଟା କରିଛି। କିନ୍ତୁ କଲ୍ କରିବାକୁ ମୌକା ମିଳୁନଥିଲା। ଆଉ ଆଜି ତୁମ ଆଡୁ କଲ୍ ଟା ପାଇଲାରୁ ମତେ ଦେଖିକି ବହୁତ୍ ଖୁସି ଲାଗିଲା ଯେ ତୁମେ ମୋ କଥା ମନେ ପକେଇକି ଫୋନ୍ ଟା କରିଛ। କିନ୍ତୁ କଣ କରିବା ଭାଇ ଏବେ ତ ସ ଜାଣିଛ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ। ସମୟ ଆଉ ପାଉନାହିଁ। ସେହି ସ୍କୁଲ୍ ବେଳର ଟାଇମ୍ ହିଁ ଠିକ୍ ଥିଲା। ସ୍କୁଲ୍ ବେଳର ଟାଇମ୍ ରେ ନିଜେ ନିଜେ ମିଶିବାର ଖାଇବାର ପିଇବାର ବୁଲିବାର କିଛି ଟେନସନ୍ ନଥିଲା। କିନ୍ତୁ ଏବେ ତ ବହୁତ୍ ଟେନସନ୍ ରହୁଛି। ତୁମର କଣ କଣ ଚାଲିଛି ଏବେ ପଢ଼ାପଢ଼ି ଚାଲିଛି ନା କଣ ଚାକିରି କରିଲଣି?
ନାଇଁ ଭାଇ ମୋର ବି ସେଇ ଗ୍ରାଜୁଏସନ୍ ସାରିକି ବସିଛି ଆଉ ଆଉ କଣ କରିବା। ଆପଣଙ୍କ ପଢ଼ାପଢ଼ି ଭଲ ଚାଲିଛି।
ଆରେ ଆରେ ହଁ ଭାଇ ମୋର ବି ପଢାପାଢି। ଭଲ ଚାଲିଛି। ଆଉ ମୋର ତ ଏବେ ଆଉ ଗୋଟେ ବର୍ଷ ପରେ ମୋର ବି ଗ୍ରାଜୁଏସନ୍ ସରିଯିବ। ତାପରେ ଯଦି କୌଣସି କମ୍ପାନୀରେ ଚାକିରି ମିଳେ। କିମ୍ବା ଆଉ କୌଣସି କାମ ବି ମିଳେ ତ ନିଶ୍ଚୟ କରିବି। ତୁମେ ଚାହିଁବ କି ମୋ କମ୍ପାନୀରେ ଚାକିରି କରିବା ପାଇଁ?
ହଁ ନିଶ୍ଚୟ। ଯଦି ସୁଯୋଗ ଥିଲେ ଯଦି ମତେ ସୁଯୋଗ ମିଳେ ତାହେଲେ କରିବି ନିଶ୍ଚୟ।
ଆଚ୍ଛା ଆଚ୍ଛା। ତାହେଲେ ତୁମର କ୍ୱଲିଫିକେସନ୍ ର ବାୟୋଡାଟା ଯଦି ମୋତେ ହ୍ଵାଟ୍ସଆପ୍ ରେ କିମ୍ବା ଅନ୍ୟ କୌଣସି ଆପ୍ ରେ ମୋତେ ପଠାଇଦେବ ତାହେଲେ ସେଇଟାକୁ ଆମର ଯୋଉ ଡିପାର୍ଟମେଣ୍ଟ ଅଛନ୍ତି। କାର୍ଯ୍ୟରତ
ହୁଁ। ଆଚ୍ଛା ଆଚ୍ଛା।
କରିକି ଚାକିରି ଦେଇପାରନ୍ତି। ପ୍ରଥମେ ଚାକିରି ଷ୍ଟାଟ୍ ଷ୍ଟାର୍ଟିଂ ରେ ପନ୍ଦର ରୁ କୋଡ଼ିଏ ହଜାର ମିଳିବ। କିନ୍ତୁ ଚଳିବ ତୁମର ଷ୍ଟାର୍ଟିଂ ଷ୍ଟାର୍ଟିଂରେ ପନ୍ଦର ରୁ କୋଡ଼ିଏ ହଜାର ଯଦି ମିଳୁଛି। ତାହେଲେ ତୁମର ଏକ୍ସପିରିଏନ୍ସ ପାଞ୍ଚ ରୁ ଛଅ ବର୍ଷ ହେଲା ପରେ ତୁମକୁ ଆହୁରି ଭଲ ଦରମା ମିଳିବ। କରିବ କି?
ହଁ ହଁ ଲଳିତ ଭାଇ ନିଶ୍ଚୟ। ମୁଁ ଆପଣଙ୍କୁ ମୋ ବାୟୋଡାଟା ଆପଣଙ୍କ ଏ ନମ୍ବର ରେ ପଠେଇଦେବି
ଠିକ୍ ଅଛି ଠିକ୍ ଅଛି। ତାହେଲେ ଆଉ କଣ କରୁଛନ୍ତି? ପ୍ରହ୍ଲାଦ ଭାଇ କଣ କରୁଛନ୍ତି? ତାଙ୍କ ସହ କେବେ ମିଶିଲଣି ନା ନାଇଁ?
ହଁ ପ୍ରହ୍ଲାଦ ଭାଇଙ୍କୁ ଏଇ ଏଇ ରିସେଣ୍ଟଲି ମିଶିଥିଲି। ପ୍ରହ୍ଲାଦ ଭାଇ ଙ୍କ ସହ। ତାଙ୍କ ସହ ବି ଏମିତି କଥାବାର୍ତ୍ତା ହେଉଥିଲି। ସେ ବି ଗାଁରେ ରହୁଛନ୍ତି। ତାଙ୍କର ପଢାପଢ଼ି ବି ଚାଲିଛି ଭଲ କହୁଥିଲେ।
ଆଚ୍ଛା। ତାହେଲେ ପ୍ରହ୍ଲାଦ ବାବୁଙ୍କର ଦେହ ପାହା ଭଲ ଅଛି ତ?
ହଁ ହଁ ପ୍ରହ୍ଲାଦ ଭାଇଙ୍କ ଦେହ ଭଲ ଅଛି। ତାଙ୍କ ବ୍ୟବସାୟ ବି ଠିକ୍ ଚାଲିଛି।
ଆଚ୍ଛା ଆଚ୍ଛା ହଁ ହଁ ତାଙ୍କର ତ ପନିପରିବାର ବ୍ୟବସାୟ ଅଛି। ସେ ତ ରାତି ପାହିଲେ ପନିପରିବା ବ୍ୟବସାୟରେ ରହିଯାଉଛନ୍ତି। ତାଙ୍କର କଣ? ଆଉ ତାଙ୍କକୁ ଯଦି ଖୋଲା ଟାଇମ୍ ଟିକେ ମିଳୁଛି। ତାହେଲେ କହୁନ ଆମେ ମିଶିକି ଗୋଟାଏ ଗାଁ ରେ ଗୋଟେ ବଣଭୋଜି ଟିକେ କରନ୍ତେ।
ହଁ ନିଶ୍ଚୟ ନିଶ୍ଚୟ କରିବା କରିବା। ଆପଣ କେବେ ଆସୁଛନ୍ତି ଆପଣ ତାରାତାରଣୀରୁ କେବେ ଫେରିବେ?
ଆରେ ମୁଁ ତ ତାରାତାରିଣୀରୁ ଏବେ ଆଜି ସନ୍ଧ୍ୟା ସୁଦ୍ଧା ଫେରିଯିବି। ଆଉ ଆଜି ତ ହେଉଛି ଶନିବାର ଟା। ତ ତୁମେ ଚେଷ୍ଟା କର୍ ତାଙ୍କର ରବିବାର କିମ୍ବା ମଙ୍ଗଳବାରରେ ଗୋଟେ ବାର ଦେଖିକି ଭୋଜିଟେ କରିବା। ଆଉ କଣ କଣ କରିବା ଡିସାଇଡ଼୍ କର।
ଆଚ୍ଛା ମୁଁ ଫୋନ ଲଗେଇ ତାଙ୍କ ସହ କଥା ହେଇ ଆପଣଙ୍କୁ ଜଣେଇବି।
ହଁ ହଁ ନିଶ୍ଚୟ ଜଣାନ୍ତୁ ଆଉ ଚେଷ୍ଟା ଚେଷ୍ଟା କରନ୍ତୁ କି ଆହୁରି ଦୁଇରୁ ତିନି, ଚାରି ଜଣ ସାଙ୍ଗ ଯଦି ହେଇପାରିବେ ତା ହେଲେ ଭଲ ଲାଗିବ କାହିଁକିନା ଜଦି ଦୁଇରୁ ତିନି ଜଣରେ ହିଁ ଭୋଜି କରିବା ତା ହେଲେ ସେତେ ତ ଖାସ ଲାଗିବ ନାହିଁ ଯଦି ପାଞ୍ଚ ରୁ ସାତ ଜଣ ରୁହନ୍ତି ତା ହେଲେ କିଏ କୌଣସି କାମଟି ବି କରିଦବ ଏବଂ ଜଲ୍ଦି ଜଲ୍ଦି ରୋଷେଇ ସରିଲେ ଖାଇକି ମଜା ବି ଲାଗିବ କଣ କୋହୁଛ?
ହଁ ହଁ ନିଶ୍ଚୟ ନିଶ୍ଚୟ ଆଚ୍ଛା ଆପଣଙ୍କ ପରିବାରରେ କିଏ କିଏ ରହୁଛନ୍ତି?
ଆରେ ମୋ ପରିବାର ରେ ତ ମୋ ଭାଇ, ବାବା, ମମି, କାକା, ଖୁଡ଼ି, ଦାଦା, ଦାଦି, ନାନୀ ମାମୁଁ, ମାଇଁ, ଶଳା, ଶାଳୀ ସବୁ ରହୁଛନ୍ତି। ଆଉ ତମର କିଏ କିଏ ରହୁଚି?
। ଆମର ବି ଏମିତି ବାପା, ମା, ମାମୁଁ, ମାଇଁ ଜେଜେ ବାପା, ଜେଜେ ମା ଦାଦା, ଖୁଡ଼ି। ଉଁଯା ଆଚ୍ଛା ବଣଭୋଜି ବଣଭୋଜି କରିଲେ ଆପଣଙ୍କୁ କଣ ରୋସେଇ ଜଣା ଟିକେ କହିପାରିବେ?
ହଁ ଆରେ ମୁଁ ତ ଭାବୁ ଥିଲି ଯେ ବଣଭୋଜି ରେ ବାହାରୁ ରୋସେଇଆ କାଇହିଁକି ଡାକିବା ଆମେ ସାଙ୍ଗସାଥି ରେ କରିବା ତ ନିଜେ ନିଜେ ରୋସେଇ କରିଦେବା ମତେ ତ ପାଖାପାଖି କି ବହୁତ ଆ ଜିନିଷ ଜଣା। ଜେମିତିକି ଭାଡ, ଡାଲି, ଚିକେନ୍, ମଟନ୍ ତାଠାରୁ ନେଇକି ଚିଙ୍ଗୁଡି, ମାଛ, ଅଣ୍ଡା, ପନିରି ଛତୁ ସବୁ ଜଣା ତୁମେ କଣ କରିବ ଆଇଟମ୍ ଭାବିଚ?
ଆଇଟା ମଟନ୍ କଲେ ମଟନ୍ କେମିତି କଣ କରିବା ଟିକେ କହିପାରିବେ ତା ପୋସିଜର ଟା?
ଆଚ୍ଛା ଆଚ୍ଛା ତାହେଲେ ମଟନ୍ କରିବାକୁ ଚାହୁଁଚ ନା ତ ମଟନ୍ ମଟନ୍ କରିବା ପାଇଁ ପ୍ରଥମେ ତ ଆମକୁ ଗୋଟିଏ ଭଲ ଦେଖିକି ଖାଶି କିମ୍ବା ଛେଳି ର ମାଂସ ଆଣିବାକୁ ପଡ଼ିବ। ଜାହାକି ମାର୍କେଟ ରେଟରେ ସାତଶହ ରୁ ଆଠଶହ ଟଙ୍କା ପ୍ରତି କିଲୋ ଗ୍ରାମ ରେ ବିକ୍ରି କରାଯାଏ। ତ ତୁମେ ଚେଷ୍ଟା କର ଯେ ବୁଢା ଖାଶି କିମ୍ବା ବୁଢା ଛେଳି ରୁ ଆଣିବେ ନାହିଁ। ଦେଖିବେ କି ଫ୍ରେଶ ଜେମିତି କି ଯବାନ ଖାଶିରୁୁ ମାଂସ ଟିକେ ଆଣିବେ କଣ ପାଇଁ
ମିଶିକି ଆଣିବା ଆଉ।
ହଁ ହଁ କାହିଁକି ନୁହେଁ। ମୁଁ ଯଦି ଯିବି ତ ଭଲ ଖାଶି ଟିକେ ବାଛିକି ଆଣିବି। କଣ ପାଇଁ ଜାଣିଚ ନା ଯେ ଯଦି ଆମେ ଖାଶି ଭଲ ଆଣିବା ନାହିଁ ତାହେଲେ ସେଇ ଏଟା ଜଲ୍ଦି ସିଝିବ ନାହିଁ ଏବଂ ଖାଇଲା ବେଳେ ଚୋବେଇବାକୁ ଚୁଇଙ୍ଗମ୍ ଚୋବେଇଲା ଭଳି ଲାଗିବ ଏବଂ ସେଇଟା ପୁରା କତା କତା ଲାଗିବ ଆଉ ଯଦି ଆମେ ଭଲ ଖାଶି ଟା ଆଣିବା ତ ସେୟା ଜଲ୍ଦି ବି ସିଝି ଯିବ ଏବଂ ଖାଇବାକୁ ବଢ଼ିଆ ଲାଗିବ।
ଆଚ୍ଛା ଆଛା।
ହିଁ ତ ତମ ପାଖରେ ଏବେ ଖାତା ପେନ୍ କିମ୍ବା କାଗଜ କିମ୍ବା କଲମ କିମ୍ବା ପେନସିଲ ଠୁ ନେଇକି ଚ ଖଡ଼ି ଅଛି କି?
ହଁ ଅଛି ଅଛି ଆପଣଡାନ୍ତୁ ମୁ ନୋଟ୍ କରିଦେବି।
ଆଚ୍ଛା ଆଚ୍ଛା ତାହେଲେ ମୁଁ ପ୍ରଣାଳୀ କହୁଚି ତୁମେ ଲେଖିଚାଲ। ତାପରେ ଯଦି କୌଣସି ମଝିରେ ତୁମକୁ ସନ୍ଦେହ ରୁହେ ମନରେ କିଛି ଆଶଙ୍କା ରୁହେ କିମ୍ବା କୌଣସି ପ୍ରଣାଳୀ ଜାଣ ନେବାରେ କିଛି ଅସୁବିଧା ହୁଏ ତା ହେଲେ ମତେ ପଚାରିବ ଠିକ୍ ଅଛି। ହୁଁ ତାହଲେ ପ୍ରଥମ ପ୍ରଣାଳୀ ହେଲା ଯେ ଭଲ ଖାଶି ଟିଏ ବାଛିକି ଆଣିବ। ତାପରେ ତୁମ ପାଖରେ ଯଦି ଗ୍ୟାସ୍ ଚୁଲା ଅଛି ଗ୍ୟାସ୍ ଚୁଲ ର ବ୍ୟବହାର କରିବ। ନହେଲେ ଯଦି ଗ୍ୟାସ୍ ଚୁଲା ନାହିଁ ତାହେଲେ ତୁମେ କାଠ ଚୁଲାର ବି ବ୍ୟବହାର କରିପାରିବ। ଆଉ କାଠ ଚୁଲାରେ ରୋଷେଇ କଲେ ଟେଷ୍ଟ ବି ବହୁତ ଭଲ ଆସିବ। ଜାଣିଚ ନା
ହଁ ହଁ ହଁ।
ଆଛା ତାହଲେ ତୁମେ କାଠ ଚୁଲାରେ ରୋଷେଇ ଯଦି କରୁଛ ତାହେଲେ ଗୋଟିଏ ହାଣ୍ଡି ନେବ ଯୋଉ ହାଣ୍ଡିରେ ଚିକେନ ରୋଷେଇ ଏ ମଟ ଟନ ରୋଷେଇ କରିବ ସେଇ ହାଣ୍ଡିର ପଛ ପଟେ ମାଟି କିମ୍ବା ପାଉଁଶର ଲେପ ଦେଇଦବ। କାହିଁକି ନା କାଠ ଚୁଲାରେ ଯଦି ଆମେ ରୋଷେଇ କରୁଚନ୍ତି ତାହେଲେ ସେଇ ହାଣ୍ଡି ଟା ବହୁତ କଳା ହେଇଯିବ କାଠର ଧୂଆଁରେ ତ ଯଦି ଆମେ ମାଟିରେ ଲ ଦେଇ ଦେଇଚନ୍ତି ତାହେଲେ ସେ ହାଣ୍ଡି ଧୋଇଲା ବେଳେ ସୁବିଧା ହେବ।
ଆଚ୍ଛା ଆଛା ଲଳିିତ ଆଇ ଆମେ ମାଟି ହାଣେ କ ମାଟି ହାଣ୍ଡି ରେ କଲେ ମଟନ ଭଲ ହେବ ନା?
ଆରେ ଆରେ ମାଟି ହାଣ୍ଡିରେ ଯଦି ଆମେ ମଟନ କରିବା ତାହେଲେ ତାର ତ ସ୍ଵାଦ ଦୁିଗୁଣିତ ହୋଇଯିବ। କାହିଁକି ନା କାଠ ଚୁଲା ସହିତ ମା ଟି ହାଣ୍ଡିର କମ୍ବିନେସନ୍ ପୁରା ଚମ୍ପାରନ୍ ଷ୍ଟାଇଲ୍ ମଟନ୍ ତରକାରୀର ଟେଷ୍ଟ ବାହାରିବ।
ଆଚ୍ଛା ଆଛା ଆଚ୍ଛା ହଉ ହଉ ତା ପର ପ୍ରଣାଳୀ କୁହନ୍ତୁ।
ତାପରେ ତୁମେ ଯେତେବେଳେ ଆଣିବ ତ ଚେଷ୍ଟା କରିବ ଯେ ସୋରିଷ ତେଲର ବ୍ୟବହାର କରିବ। କାହିଁକି ନା ଯେତିକି ଆମିଷ ଜାତୀୟ ରୋଷେଇ ଅଛି ସେଥିରେ ଆମେ ଯଦି ସୋରିଷ ତେଲର ବ୍ୟବହାର କରିବା ତାହେଲେ ସେୟା ସ୍ଵାଦ ପାଇଁ ବହୁତ ଭଲ ଲାଗିବ ଏବଂ ତାର ବାସ୍ନା ମଧ୍ୟ ବହୁତ ଆତ୍ମତୃପ୍ତି କରିଦେବ।
ଆଚ୍ଛା ଆଚ୍ଛା।
ହଁ ତ ଚେଷ୍ଟା କରନ୍ତୁ ମଟନ ରେ ସୋରିଷ ତେଲ ଏ ର ବ୍ୟବହାର କରିବେ। ଏବଂ ଶୁଣନ୍ତୁ ଆପଣ କେତେଜଣଙ୍କୁ ନେଇକି ଆସିବେ?
ଆମେ ଏଇ ପାଞ୍ଚ ସାତ ଜଣ ବିଷୟରେ ଭିତରେ କରିଦବା ଆଉ।
ଆଚ୍ଛା ଆଚ୍ଛା। ପାଞ୍ଚ ସାତ ଜଣ ଭିତରେ ଯଦି କରିବା ତାହେଲେ ଆମକୁ ପାଖାପାଖି ଦୁଇ କିଲୋଗ୍ରାମ ମଟନ ଦରକାର। କାହିଁକି ନା ମଟନ୍ ତ ସମସ୍ତଙ୍କର ପ୍ରିୟ ଖାଦ୍ୟ ନା ତ ସମସ୍ତେ ପାଖାପାଖି ଦୁଇରୁ ତିନି ଥର ମାଗିକି ଖାଇବେ।
ଆଚ୍ଛା ଆଛା।
ହୁଁ।
ଏମିତି ଆଚ୍ଛା କୁହନ୍ତୁ।
ତାହେଲେ ଆପଣ ଗ୍ୟାସ୍ ଏବଂ କାଠ ଚୁଲାର ବ୍ୟବସ୍ଥା କରିପାରିବେ କି?
କାଠ ଚୁଲାର ବ୍ୟବସ୍ଥା କରିଦେଇ ପାରିବି ଲଳିତ ଭାଇ।
ଆଚ୍ଛା ଆଚ୍ଛା ତାହେଲେ କାଠ ଚୁଲା ଆପଣ କିଣିବେ ନା କୋଉଠୁ ଅ, ପଡିିଥିବ ଗୋଟାଏ ଗୋଟି କି ଆଣିବେ
ନାଇଁ କାଠ ତ ଏମିତି ଜଙ୍ଗଲରେ ପଡିଥାଏ ଜଙ୍ଗଲରୁ ଗୋଟେଇକି ଆଣି ବାହାରି ଆଉ।
ଠିକ ଅଛି ଏଇଟା ତ ବହୁତ ଠିକ କଥା, କାହିଁକି ନା କାଠ କିଣିକି ଆଣିବା ଯାହା ତ ଗ୍ୟାସୂ ଚୁଲାରେ ରାନ୍ଧିଦବା ଟା ସେଇଆ। କାଠ ଯଦି ଫ୍ରିରେ ମିଳୁଛି ତାହେଲେ ଆଣିକି ରୋଷେଇ କରିଦେଲେ ଭଲ ହୁଅନ୍ତା।
ଆଚ୍ଛା, ଆଚ୍ଛା ନିଶ୍ଚୟ।
ଠିକ୍ ଅଛି, ତାହେଲେ ଶୁଣ ଭାଇ ଆପଣ ପ୍ରଥମେ ମୋତେ କେତେ ଜଣ ଯିବେ ତାର ଲିଷ୍ଟ ମୋତେ ସେଣ୍ଡ୍ କରିଦିଅ। ଆଉ ଆଉ କଣ କଣ ରୋଷେଇ କରିବା ସାଙ୍ଗସାଥି ମାନଙ୍କ ସହିତ କଥା ହୋଇକି ତାର ବି ମୋତେ ଗୋଟିଏ ଚିଠା ପଠେଇଦିଅ ତ ସେଇଥିରୁ ମୁଁ ଗୋ ଟେ କନଫର୍ମ ହେଇଯିବି ଯେ ଆମେ କଣ କଣ ରୋଷେଇ କରିବା? କେତେ ଜଣ ମଧ୍ୟରେ କରିବା ଏବଂ କିଏ କିଏ ସେଇ ରୋଷେଇରେ ଭାଗ ନେ ବେ କିଏ କଣ ଦାୟିତ୍ଵ ଗ୍ରହଣ କରିବୁ ବୁଝିଲେ।
ହଁ, ହଁ ନିଶ୍ଚୟ ନିଶ୍ଚୟ ପଠେଇଦେ।
ଆଚ୍ଛା ତାହେଲେ, ତାହେଲେ ମୋର ଏବେ ଟିକେ କାମ ଅଛି ଭାଇ ବର୍ଷା ଟିକେ ରହିଲା। ତ ମୁଁ ଯାଉଛି ମାଆଙ୍କର ଦର୍ଶନ କରିକି ଆସିବି, ଆଉ ତୁମେ ବି ଯାଅ ଭାଇ। ମାଆଙ୍କର ଦର୍ଶନ କରିବ କେବେ ଯଦି ଟାଇମ୍ ମିଳିବ ଠିକ୍ ଅଛି।
ହଁ, ହଁ ଠିକ ଅଛି, ଠିକ ଅଛି, ହଉ ରହିଲି ଭାଇ।
ହେଲେ ରହୁଛି।
ହଁ ହଉ ଜୟ ଜଗନ୍ନା
ଜୟ ଜଗନ୍ନା
ହୁଁ,